ଓଃ କଣ କରୁଚ? ହ୍ୟାଲୋ। ଫ୍ୟାନ୍ ଲାଗିଚି କି? ସାଉଣ୍ଡ ହଉଛି।
ହ୍ୟାଲୋ।
ସାଉଣ୍ଡ ହଉଛି କଣ ଗୋଟେ?
କଣ କରୁଚ?
କଣ ଗୋଟେ ସାଉଣ୍ଡ ହଉଚି?
କଣ କରୁଚ?
ଶୋଇଚି। ତମେ? ତମେ କଣ କରୁଚ? ତମେ କଣ କରୁଚ? ହ୍ୟାଲୋ।
କହିଲି ବସ୍
ହ୍ୟାଲୋ, କଣ ଗୋଟେ ସାଉଣ୍ଡ ହଉଛି ତମର?
କଣ କରୁଚ କଣ?
ହେଇଠି ଅଛି, ବସିଛି। ବର୍ଷା ହଉନି? ଭାତ ଡାଲି, ପୋଇଶାଗ, ବେସର, ଅଣ୍ଡା ଭୁଜିଆ।
ଆଚ୍ଛା।
ତମେ
ମୁଁ ଭାତ, ଡାଲି, ଚିଙ୍ଗୁଡ଼ି ତରକାରୀ, ପିଆଜ।
ମସଲା ଖାଉଚ ମସଲା ଜିନିଷ?
ହୁଁ।
ଉଁ ପେଟ ଖରାପ ଅଛି‌ ଏ ବାବା କଲ୍ କଲେଣି ଥାଉ। ଘରେ ସବୁ?
ନାଁ ସବୁ ଖାଇକି ରେଷ୍ଟ କରୁସନ୍ତି ଆଉ।
ତମ୍ ତମ ଦିଦି ଦେଇ?
ସେ ଶୋଇଚି।
ଟ୍ୟୁସନ୍ ନାହିଁ କି?
ହୁଁ।
କେତେଟାର୍ ଛଅଟାରୁ?
କଁ କହିଲେ?
ଆଠେ ଛଅଟାରୁ ଆଠଟା‌‌
ହଁ ଛଅଟାରୁ ଆଠଟା।
ଅହ ବାବା ଦି ଥର କଲ୍ କଲେଣି କବା
ଆଉ ଦେହ ପା ଭଲ?
ହଁ ଖୋଲୁଛି। ଉଁ ହେଇନି ଶୋଇନି ଏଇ ଟିକେ ହେଲା। ଆଁ? ଆଣିବୁ ଯାଇକି? କାହ୍ନା ଶୋଇନଥିଲା। ହାଲୋ।
ହାଲୋ।
ହଁ ଏଇନୁ ଯିବୁ?
ତମେ ସିଆଡ଼େ ଯଦି କଥା ହବ ଇଆଡ଼େ କଲ୍ କାଟିଦିଅ।
ହଁ ଟିକୁ।
ହାଲୋ।
ହଁ ଟିଉସନ୍ କେତେବେଳୁ?
ଛଅଟାରୁ ଆଠଟା।
ଓହୋ ଆଠଟା।
ଆଉ ତମୁକୁ ସବୁ କଁ ଖାଇବାକୁ ଭଲ ଲାଗେ? ବିରିୟାନୀ ଫେବରାଇଟ୍?
ହଁ।
ଆ ଦେଇ ଉଠୁ। ହୁଁ ମୋର ଚିକେନ୍।
ଅଃ ଆଉ? ଆଉ?
ଆଉ କିଛି ନାଇଁ।
ଓ ହଁ।
ଆ ଭେଜ ରେ ସୋୟାବିନି।
ସୋୟାବୀନ୍ ଆ ଯଉ ମାଂସ।
ହୁଁ।
ମାଂସ ଗଡେ ଆଳୁ।
ଆଳୁ।
ଆଳୁରେ ଯାହା କଲେ ତରକାରୀ ଖାଇ ହେଇଯିବ।
ଅଁ ହଁ। ଆଉ ଦେହ ପା ସବୁ ଭଲ ଅଛି।
ଆମର କାଲି ରାତିରୁ ପକଉଚି ଛାଡିନି ଏତେ ଯାଏଁ।
ହଉ ଆଉ ତମ ନାନୀ ଆସିଲେଣି। ହାଲୋ।
ହଁ ନାନୀ ଆସିଲାଣି ଭାରି।
ହୁଁ ଆଉ ତମ ପୁତୁରା କଁ କରୁଚନ୍
ସେ ଗୋଟେ ଶୋଇଚି ଆଉ ଗୋଟେ ସୁଇ ବୁଲୁଚି।
କଣ କହିଲେ।
ଗୋଟେ ଶୋଇଚି ଏଇନୁ ସାଙ୍ଗେ ସାଙ୍ଗେ। ସାଢେ ଦିଟା ହେଇଥିଲା ତ ସ୍କୁଲ ରୁ ଆସିଲେ ସେ ତାଙ୍କୁ କୁ ଅଣ୍ଡା ଭୁଜିଆ କରି ହାତ ଦେଲି ଖାଇବାକୁ ଖାଇ ସାରିଲା ପରେ ଏଇଡି ଗୋଟେ ଶୋଇଲାଣି ଆଉ ଗୋଟେ ଶୋଉନି।
ଆଉ।
ଶୋଇବା ଥାନ୍ତା ଏ କଣ ଯେ ମୁଁ ଏଇନୁ ପଳେଇ ଆସି ଇଆଡ ବାହାରକୁ ସେ ଆଉ ଶୋଇବନି। ନାମା ନାନୀ ପଳେଇ ଆସିଲାଣି ତ ଆଉ ସୁଇବନି ଯିବ ବଧେ ମାର୍କେଟ ଆଡେ ଯିବ।
ମାର୍କେଟ ଆଡେ କଣ କରିବି।
ସେ ତାଙ୍କର ଦି ଜଣ ପାଇଁ କଣ ଦିଟା ରେନିକୋଟ ଆସିବ।
ଓହୋ।
ବର୍ଷା ହଉଥିଲା ରାତି ଯେ ଅ
ଉଁ ବର୍ଷା ହେଲେ କଣ ଅଛି। ସିଏ ତ ଅଟରେ ଯାଉଛନ୍ତି ବା।
ହଁ ଯେ ଘରଠୁ ଯୋଉ ଯୋଉ ଯିବେ ରୋ ଠିକି ମାନେ ଗେଟଠୁ ରୋ ଅଟୋ ଠିକି ଯିବାକୁ ଓଦା ହେଇଯାଉଛନ୍ତି ପୁଣି ସ୍କୁଲରେ ଅଟୋ କଣ ସ୍କୁଲ ଭିତରୁ କୁ ଯାଉଛି କି। ଏ ସ୍କୁଲ ଭିତରକୁ କଣ ଗାଡ଼ି ଯାଉଛି କି ବାହାରୁ ନା ସେଇଠି ପୁଣି ସ୍କୁଲ ଭିତରକୁ ଯିବେ ପିନ୍ଧି ପଳେଇଲେ।
ଆଉ କଣ କୁହ ଆଉ ତାଙ୍କ ଦେହ ପା ସବୁ ଭଲ ଅଛି।
ହଁ ତମ କଣ ରୋଷେଇ ଆସିଚି?
ମତେ ସବୁ ଆସଚି।
କଣ କଣ ମତେ ବି ସବୁ ଆସୁଚି ଚିକେନ କେମିତି ହବ ଟିକେ କହିଲ?
ଚିକେନ୍ କରେଇରେ ହବ।
ତାପରେ।
ଚିକେନ୍ କୁ ମ୍ୟାରିନେଟ୍ କରି ରଖିଦବ ତାପରେ। ସେ ତେଲ ଗୋଟା ମସଲା ପକେଇଦବ ତାପରେ ପିଆଜ। ଅଦା ରସୁଣ ପେଷ୍ଟ ପକେଇଦବ ଯେ ଚିକେନ୍ ପକେଇଦବ କଷେଇଦବ ଚିକେନ୍ ପାଣି ମଲା ପରେ। କାଷି କାଷି କାଷି କାଷି ପାଣି ପିଇକି ତାପରେ ଖାଇବ।
ହଁ ଆଉ ଆଳୁ ପକେଇବନି।
ସେଇଟା ତମ ଇଚ୍ଛା।
ଆଛା।
ଆଉ ତମକୁ କଁ ଆସୁଛି ଟିକେ କୁହ ରୋଷେଇ
ମତେ ସବୁ ଆସୁଛି।
କଁ ଟିକେ କହୁନାହାନ୍ତି।
କୋଉଟା।
ଯୋଉଟା ଫେବରାଇଟ୍ ଭଲ ଲାଗିବ ସେଇଟା ଖାଇବାକୁ ଜଲ୍ଦି ଜଲ୍ଦିରେ। ଜଲ୍ଦିଦି ଜଲଦିରେ କୋଉଟା ହେଇପାରିବ।
ଜଲ୍ଦିରେ ଜଲ୍ଦିରେ ଇପି ଚାଉମିିନ ମ୍ୟାଗି। ଦି ମିନିଟରେ ମ୍ୟାଗି।
ଦିଇ ମିନିଟ ରେ ତ ମାଗି ହେଇପାରିବନି।
ହବନି ମାନେ ମାନେ ମ୍ୟାଗି ଟା କେମିତି ତମେ କେମିତି କରୁଛ ମ୍ୟାଗି ଟା।
ମ୍ୟାଗି ନର୍ମାଲ କହିଲେ ଆମର କଣ। ପାଣି ଗରମ କରିଦବ ତା ଭିତରେ ମ୍ୟାଗିକି ମସଲା ପକେଇ ଦବ ବେସ୍।
ହୁଁ ଏମିତି କରୁଛ ମ୍ୟାଗି।
ଆଜ୍ଞା।
ମୁଁ ଏମିତି କରୁଛି ଆଗ। ମାନେ ମ୍ୟାଗିଟା ଆଗ ଟିକେ ଗରମ ପାଣି ରେ ପକେଇକି ରଖିଦଉଛି ସେଇଟା ଟିକେ ଭିଜିଗଲା ଠୁ। ଉ ମାନେ ଟିକେ ରହିଗଲା ଠୁ। ତାପରେ ପିଆଜ ଯେମିତି ପକେଇବା କଥା ସବୁ ଗାଜର ଫାଜର ପକେଇକି ତାକୁ। ଭାଜିଲା ପରେ ଇପି ପକେଇ ଦଉଛି ମସଲା ପକେଇ ଦଉଛି ତାପରେ ଖାଇତେ ଘାଣ୍ଟି କି ଖାଇ ଦଉଛି ଆଉ।
ଓ ହୋ।
ତାପରେ।
ଏମତି ତାହେଲେ କରୁଛନ୍ତି।
ହଁ ଆଉ ଚାଉମିିନ ବି ସେମିତି।
ଚାଉମିିନ ତ ଇପିଠୁ ବହୁତ ଡିଫରେଣ୍ଟ।
ହଁ ଚାଉମିନ ଟାକୁ ମାନେ ଇ ଇପିପ୍ ର ପ୍ରୋସେସ ଯାହା ଚାମିିନ ର ପ୍ରୋସେସ ବି ସେମ।
ନଟ୍ ସେମ୍।
ସେମ୍ ବଟ୍ ଚାଓମିନରେ ଅଧିକ କିଛି ଜିନିଷ ଟିକେ ପଡୁଛି ଆଉ।
ଜିନିଷରେ କଥା ନାହିଁ ତା ପ୍ରୋସେସିଂ ବି ସି ଅଲଗା।
ହଁ ଚାଉମିନ ଟା କରି ସିଝେଇବାକୁ ପଡୁଛି ଆଉ କଣ।
ହଁ ସିଝେଇିବାକୁ ପଡୁଛି ଦେନ୍ ଚାଉମିନିରେ ତ ପାଣି ପଡେନି ନା ନା ପାଣି ପକଉଚ।
ନା ମୁଁ ଏଇ ମ୍ୟାଗିରେ ବି ପାଣି ପକଉନି ମ୍ୟାଗି ଟା ଆଗ ଏମିତି ସିଝେଇକି ଟିକେ ଆଡ଼େଇଦଉଛି ତାପରେ ମ୍ୟାଗି ପକାଏ।
ଆଚ୍ଛା। ଆଉ କଁ ଭଲ ଲାଗେ ଖାଇବାକୁ ଚାଉମିନ୍ ନା ପାସ୍ତା ନା ମ୍ୟାଗି।
ପାସ୍ତା ମତେ ଭଲ ଲାଗେନି ସେରା ଯେତେ ସିଝେଇଲେ ବି ସେ ଟାଣ ଲାଗେ।
ହୁଁ ଏମିତି କାଇଁ ସିଝଉଛ।
ଆଉ।
ସିଝଉଛ ଏମିତି ବୋଲି ତମକୁ ଟାଣ ଲାଗୁଚି।
ମାନେ ଯେତେ ସିଝେଇଲେବି ସେଟା ମତେ ଟିକେ କଞ୍ଚାଳିଆ କଞ୍ଚଳଳିଆ ଲାଗୁଛି ସେଥିପାଇଁ ମୁଁ କେତେବେଳେ କରେନି ଖାଉନି।
ବନେଇ ଆସେନି ତାହେଲେ ତମକୁ ଠିକ୍ ରେ।
ଆଉ ସେଟା କେମିତି ହବ ରେସିପିଟା ଟିକେ କୁହ?
ଶିଯେଇଦବ ଟିକେ ଭଲରେତ ଆଉ। ଯେମିତି କରିବା କଥା କରୁଚ ଖାଲି ଟିକେ ଅଧିକ ଟିକେ ସିଯେଇଦବ।
ଓହୋ ସେଇଟା ଲାଗୁଚି ତଳପଟେନା ଏଥିପାଇଁ ଟିକେ
ଲାଗିବ କଁ ପାଇଁ। କିଛି ଲାଗିବନି।
ହୁଁ ହୁଁ।
ଆଉ ରାତିରେ କଣ ଖାଇବେ ସନ୍ଧ୍ୟାବେଳକୁ?
ରାତିରେ ରୁଟି ହେବ ସନ୍ଧ୍ୟାବେଳେ ସେଏ ବୋଧେ ଏଇନେ ମାର୍କେଟ ଆଡ଼େ ଯିବ କଣ ନେଇକି ଆସିବ ଖାଇବାକୁ। ଗୁପଚୁପ୍ ହୁଁ ଦେଖିଆ ମୋର କଥା ସରିନି।
ଆଉ ଦେହ ପା ସବୁ ଭଲ?
ହୁଁ।
ତମ ନାନିଙ୍କର?
ହୁଁ। ଭଲ।
ସବୁ ଫିଟ୍ ଆଣ୍ଡ ଫାଇନ୍।
ହୁଁ ତମର?
ହଁ।
ଆଚ୍ଛା। ହଉ ତାହଲେ ଆଉ।
ଆଉ କଣ କରୁଚନ୍ତି?
ହଁ ଏଇଠି ଅଛନ୍ତି ବାହାରୁଛନ୍ତି ଯିବା ପାଇଁ।
ହଁ।
ହଉ ତାହେଲେ।
ହଉ ତାହେଲେ ରଖୁଛି।